ହଁ ହାଲୋ ମ୍ୟାଡାମ୍। ହାଲୋ। ହଁ ନମସ୍କାର କଣ କରୁଛନ୍ତି?
ଏଇଠି ବସଥିଲି କାମ ଦାମ କରଥିଲି ଏବେ ଆପଣଙ୍କ ସହିତ କଥା ହଉଚି ଆପ ଆପଣ କଣ କରୁଚନ୍ତି?
ଏଇଟି ମାନେ ବସଚି ଆଉ କଣ କରିବି ଟିକେ ସଫାସୁଫି କରିବି ତ ସବୁ କିଛି କାଢ଼ୁଛି। ହୁଁ ହୁଁ ସକାଳୁ ତ ବହୁତ ସାରା କାମ ତାପରେ ସକାଳ ପର ପରେ ଆଉ କୌଣସି କାମ ନାହିଁ ତାପରେ ମାମା ଟିକେ ଏକୁଟିଆ ହଇରାଣ ହେବେ ନା ତାଙ୍କୁ ଟିକେ ସାହାଯ୍ୟ କରଦବା କଥା ଆଉ।
ହଁ ମୁଁ ବି ସେମତି ସାହାଯ୍ୟ କରଦିଏ ମମି ଡ଼ିଉଟି ଯାଆନ୍ତି ଯେତେବେଳେ ଆସିଲା ବେଳକୁ ଟିକେ କାମ ଦାମ କରିଦିଏ ଆଉ। ଆପଣ ଖାଇଲେଣି?
ହଁ ନାଇଁ ମୁଁ ଏବେ ବ୍ରଶ କରିଚି ଯାଉଚି କଣ ମାନେ ଖାଇବି ଯେ ଟିକେ ସଫା ସୁୁଫି ତ ହଉଚି ତ
ହ
ଟିକେ ସଫାସୁତରା ଅଛି ଆଉ।
ହଁ।
ଆଉ ଆପଣ?
ମୁଁ ଏଇଠି ଇ ଇ ମାନେ ଖାଇନି ଖାଇବି ଆଉ। ବ୍ରସ ତ କରନି ବ୍ରସ କରିକି ଖାଇବି। ଘରେ ବି କାମ ଚାଲଚି ବାବା ଡ଼ିଉଟି ଯିବେ ମାମା ସବୁ ଟିଫନ୍ ପ୍ୟାକ୍ କରୁଚନ୍ତି। ତ ସେଇଥିପାଇଁ।
ହଉ ଆଉ।
ହୁଁ।
ତ ଆପଣ ମୁଁ କହିଲି ମ୍ୟାଡାମ ମୋର ଗୋଟେ ପ୍ରଶ୍ନ ଥିଲା ତ ଆମର ଅଛନ୍ତି ଅଛନ୍ତି ମାନେ ଅ ବହୁତ କିଛି ଲୋକ ଲାଇନ୍ ର ଆଉ ପାଣିର ସମସ୍ୟାରେ ମାନେ ବୋଝରେ ଘାଣ୍ଟି ହେଇକି ରହୁଛନ୍ତି। ତ ଆମେ ସେଇ ଲାଇନ୍ ପାଣିର ସମସ୍ୟାକୁ କେମିତି ମାନେ ଉଁ ଆମେ ନିଜେ କେମିତି ପୂରଣ କରିବା ନାଇଁ ଆମେ ପାଣି କି କେମିତି ୟୁଜ କରିବା ଲାଇନ୍ କି କେମିତି ୟୁଜ୍ କରିବା ଏ ବିଷୟରେ ଆପଣ କିଛି କହିପାରିବେ ନା ପାଣିକି କମ୍ ୟୁଜ୍ କଲେ ଭଲ ଆଗାମୀ ପିଢ଼ି ପାଇଁକା ତ ଆପଣ ଏ ବିଷୟରେ କି
ଯେତିକି ପାଣି ଦରକାର ସେତିକି ୟୁଜ୍ କରିବା ଅଯଥାରେ ଖର୍ଚ୍ଚ ଖର୍ଚ୍ଚ କରିବାନି ଲୋକ ତ ଅଯଥାରେ ପାଣି ଖର୍ଚ୍ଚ କରୁଚନ୍ତି ନା ତ ଲାଇନ୍ ବି
କିଛି ସୁବିଧା ଅଛି।
ଜଣ ଜଣଙ୍କ ଘରେ ବି ମାନେ କଣ ଥିବ ପାଣି ନାଇଁ ନାଇଁ ଯୋଉ ଲାଇନ୍ ଥିବ ସେ ଲାଇନ୍ ଗୁଡା କଣ କରିବେ ନା ମାନେ ଫ୍ୟାନ ଲଗେଇ ଦେଇକି ବାହାରେ କଣ କରୁଥିବେ। କି କଣ ମାନେ ଇଏ କରୁଥିବେ। ତ ଅଯଥାରେ ଏମିତି ଲ ଲଗେଇ ଦେଇକି ଯିବା ଭଲ କଥା ନୁହଁ। ଯେତିକି ତମର ଯଦି ଗରମ ହୋଉଛି ଫ୍ୟାନ ଟା ଲଗେଇକି ବସିବ ଆଉ ଯଦି ଏବେ ଗରମ ହୋଉନି ତ ମାନେ ଫ୍ୟାନ୍ ଟା ଲଗେଇକି କପାଇଁ ଯିବ।
ହୁଁ ହୁଁ।
ତ ସେଇଥିପାଇଁ ଏମିତି କରନ୍ତି ଆପଣ କଣ କିଛି ଜାଣିଛନ୍ତି କି ମତେ କହିପାରିବେ।
ମୁଁ କିନ୍ତୁ କହିବାରେ ଆମର ଯୋଉମାନେ ଅଯଥାରେ ପାଣି କି ୟୁଜ କରୁଛନ୍ତି ତାପରେ ଯୋଉଠି ଆମର ବାଲ୍ଟି ପାଣି ଦରକାର ଆମର ସେଠି ଦି ବାଲ୍ଟି ହୋଉ ତିନି ବାଲ୍ଟି ହୋଉ ଚାରି ବାଲ୍ଟି ହୋଉ ସେଇଠି ପାଣ କିି ୟୁଜ୍ କରୁଛନ୍ତି କି ଲାଇନ୍ ଆମର କିଛି ଦ ମାନେ ଯେତିକି ଆମର ଆବଶ୍ୟକତା ଦରକାର ଆମେ ଯଦି ସେତିକି ଲାଇନ ଜାଳିବା ଲାଇନ୍ କମ୍ ଜାଳିବା ତାହେଲେ ଆମର ଭବିଷ୍ୟତ ପିଢିକି ମାନେ ଆମ ଅ ପିଲା ଛୁଆ ତାଙ୍କ ପିଲା ଛୁଆ ତାଙ୍କ ପିଲା ଛୁଆ ତାଙ୍କ ପିଲାଛୁଆ ମାନେ ଏଇଭବିଷ୍ୟତ ପିଢିକି ଯେମିତି ଅସୁ ସୁବିଧା କିଛି ନ ହୋଉ
ହୁଁ
ତ ଯଦି ଆମେ ଅଧିକ ୟୁଜ୍ କରିବା ଅଧିକ ପାଣି ସାରିବା ଲାଇନ୍ ମାନେ ସାରିବା ତ ତାହେଲେ ଆମର ଆଗାମୀ ପିଢି ମାନେ ଯୋଉମାନେ ଆମର ଆଗକୁ ଆସିବେ ତ ସେମାନଙ୍କ ପାଇଁ ବହୁତ୍ ଅସୁବିଧାର ସମ୍ମୁଖୀନ ହେଇପାରେ ସେମାନେ ବି ଭବିଷ୍ୟତରେ ଲାଇନ ବି ନବା ନ ନେଇ ପାରନ୍ତି ପାଣି ବି ନ ପାଇ ପାରନ୍ତି। ତ ଆମର ଥାଏ ନା ଉଁ ଜଳ ତିନି ଭାଗ ସ୍ଥଳ ଗୋଟେ ଭାଗ ତ ଯୋଉ ଜଳ ତିନି ଭାଗ ଥାଏ ଆମର ସେଥିରୁ ଗୋଟେ ଭାଗ ହେଲା ମାନେ ମିଠା ପାଣି। ଯୋଉ ପାଣି ଟା ଆମେ ଗାଧୋଉଛେ ଖାଉଛେ ପିଉଛେ ସବୁ ୟୁଜ୍ କରୁଛେ ବୁଝିପାରିଲେ ତ ସେଥିପାଇଁ ଟିକେ ଅସୁବିଧା ଆମର ଯେହେତୁ ବୁ ଗୋଟେ ଭାଗ ଆମର ପାଣି ଟା ତ ସେଥିପାଇଁ ଟିକେ ଅସୁ ସୁୁବିଧା ନହେଲେ ଆଉ କିଛି ଅସୁବିଧା ନୁହଁ ଆମର ଯେମିତି ଲୁଣି ପାଣି ଆମେ ତ କୌଣସି ୟୁଜ ବି କରିପାରିବାନି ତ ସେଇଟା ହେଲା ଅସୁବିଧା।
ଆଜ୍ଞା ଆଉ ଆଗୁକୁ ରଥଯାତ୍ରା ଆସୁଛି ଆପଣ ବୁଲିବାକୁ ଯିବେ।
କଣ କହିଲେ?
ଏଇ ଆଗକୁ ରଥଯାତ୍ରା ଆସୁଚି ଆପଣ ବୁଲିବାକୁ ଯିବେ।
ହଁ ହଁ ବୁଲିବାକୁ ଯିବୁ କି ନ ଯିବୁ ସେ କଥା ତ କହିପାରିବୁନି। କାହିଁକିନା ଠା ଡୋରି ନ ଲାଗିଲେ ଯାଇ ହବନି ଦେଖିଆ କଣ ହଉଛି ଆଉ।
ଆପଣ ପୁରୀ ଯାଇଛନ୍ତି କେତେଥର?
ହଁ ବହୁତ ଥର ଜଗାକୁ ଦର୍ଶନ କରିବାକୁ କିଏ ନଯିବ ଯେ।
ହଁ ପୁରୀରେ ତ ଏନି ଟାଇମ ଗହଳି ବହୁତ ଗହଳି।
ତମେ ଯେତେବେଳେ ବି ଯାଓ।
ଆଜ୍ଞା। ରାତିରେ ଟିକେ ଯାଆନ୍ତି ଟିକେ ଜଷ୍ଟ ଫାଙ୍କା ହୁଏ ଟିକେ ଭଲ କି ଦେଖି ହୁଏ ରାତିରେ। ରେ ଅଧିକ ଗହଳି ନଥାନ୍ତି ଟିକେ ଟିକେ ଗହଳି ମାନେ ଥାନ୍ତି ଟିକେ। କମ୍ ଲୋକ ଥାନ୍ତି ସେଇଥିପାଇଁ ସମସ୍ତେ ରାତିରେ ଯାଆନ୍ତି। ବହୁତ ଲୋକ ଥାଆନ୍ତି କିନ୍ତୁ ଦିନବେଳେ ଯେତିକି ଗହଳି ଟିକେ ଜଷ୍ଟ କମ ହବ। ତଥାପି ଗହଳି ଥାଏ ବହୁତ ଗହଳି ମୁଁ ତ କେବେ ରାତି ବେଳା ବି ଯାଇନି ରଥଯାତ୍ରା ଦେଖିବାକୁ।
ହୁଁ ହୁଁ।
ରାତିରେ ବି ଛାଡ଼ନ୍ତି ନେଇ ଯଦି ଯିବୁ ସବୁ ସକାଳୁ ଯିବୁ ଭୋରୁ ଭୋରୁ ଯିବୁ। ସେଇ ବାରଟା ଭିତରେ କି ଗୋ ସେଇ ଭିତରେ ଦର୍ଶନ କରିକି ତାପରେ ସମୁଦ୍ର କୂଳ ବୁଲିବାକୁ ଯିବୁ ଆଉ। ଆପଣ ରାତିରେ କେବେ ଯାଇଚନ୍ତି? କେତେଥର ଯାଇଛନ୍ତି?
ବହୁତ ଥର ରାତିରେ।
ମାନେ ଫ୍ରେଣ୍ଡ ମାନଙ୍କ ସହିତ ଯାଆନ୍ତି ନା ମାନେ ଫାମିଲି। କଣ କହିଲେ?
କହିଲି ପ୍ରାଏ ଆମେ ରାତିରେ ହିଁ ଯାଉ। କେ ପ୍ରାଏ ରାତିରେ ହିଁ ଯାଉ। ଦିନରେ କମ୍ ରାତିରେ ଅଧିକ।
ହୁଁ।
ଆ ତ ଆପଣ ବି ସେମି ଆମେ ଦିନରେ କମ ଯାଉ କାହିଁକିନା ବହୁତ ଗହଳି ଥାଆନ୍ତି ନା। ତ ଦିନରେ ଆମେ ବେଶୀ ଯାଉନଥାଉ ରାତିରେ ହିଁ ବେଶୀ।
ଓହୋ। ଆମ ଘରେ ତ ରା ରାତିରେ ମାନେ ଛାଡିବେନି କ କହିବେ ରାତିରେ ଥାଉ ସକାଳେ ଯିବା। ହେଲେ ରାତିରେ କ ମାନେ ବୁଝୁଚନ୍ତି ରାତିରେ ଟିକେ ଭଲ କି ଦେଖିବା ବୋଲି।
ହୁଁ ତ ମ୍ୟାଡମ ଆମ୍ବ ଉଁ। ହୁଁ କୁହନ୍ତୁ କୁହନ୍ତୁ।
କହିଲି ପୁରୀରେ ଯୋଉମାନେ ଯାଆନ୍ତି ଥରେ ଦେଖି ଦେଖି ବାହାରକୁ ଆସିଲା ପରେ ଆଉ ଥରେ ଯୋଉ ସେ ଯୋ ସେତେବେଳେ ଟିକେ ଆଉ ଟିକେ ଭଲ ଦେଖିପାରିବେ। ମୁଁ ତ ଯାଇନି ମୋ ମାମା ବାବା। ମାନେ ଆମେ ଛିଡ଼ା ହେଇଥିବୁ ବାହାରେ ମୋ ମାମା ବାପା ଯିବେ ଆଉଥରେ ଦର୍ଶନ କରିକି ଆସିବେ ସେଇଥିରେ ଟିକେ ଯୋଉ ବାଉଁଶଟା ଖୋଲି ଦିଅନ୍ତି ସେଇ ଟାଇମକୁ ଟିକେ ଆହୁରି ଭଲ କି ଦେଖି। ଏ ମୁଁ ତ ଦେଖିପାରେନି କୋ ମାନେ ଟିକେ ଠାକୁରଙ୍କୁ ଭଲ କି। ସେକେଣ୍ଡ ଟାଇମ ଏତେ ଗହଳି ବଶିବାକୁ ଇଚ୍ଛା ହୁଏନି।
ହିଁ ହିଁ ନାଇଁ ଆମକୁ କଣ କଲେ କମ ଟାଇମ। ମାନେ ମୋ ମାମା ବାପ ବି ସେମିତି ଯାଆନ୍ତି। ଥରେ ଦେଖିକି ଆସିବେ ଯଦି ନ ଦେଖି ପାରୁଥିବେ ଠିକ୍ ସେ ଦେଖ ଦେଖିଥିବେ, କିନ୍ତୁ ବାବା ମମିଙ୍କର ତ ଗୋଟେ ଇଛା ନା ଆମେ ଆଉ ଥରେ ଜଗାକୁ ଦର୍ଶନ କରିବୁ। ଆମେ ଛୋଟ
ହେଲେ, ଆଜ୍ଞା। ମୋ ମାମା ବାବା ତ ଦେଖ ଖି ଦେଖିନଥିବେ ମାନେ ଦେଖିବାକୁ ଆଉଥରେ ଯାଆନ୍ତି। ଯେତେବେଳେ ସେ ଆସିକି ଏଇ କଥା କହିବେ ମୁଁ ଟିକେ ଭଲରେ ଦେଖିଲି ମୋର ଆଉ ଥରେ ଯିବାକୁ ଇଛା ହବ। ମୋ ବାବା ମାମା କହିବେ ନାଇଁ ଟାଇମ ହେଲାଣି ଆଉ ଯିବାନି।
ହୁ
ଏଥର କିନ୍ତୁ ମୁଁ ଗଲେ ନିଶ୍ଚୟ ସେକେଣ୍ଡ ଟାଇମ ଯଦି ଯିବି ମୁଁ ଯିବି। ମୁଁ ଯେତେବେଳେ ଦେଖେ ଭଲ କି ଟିକେ ଦେଖି ପାରେନି।
ଭଲରେ କଣ ଆମେ ଛୋଟ ଛୁଆ ନା ତ ଆମକୁ ଦେଖିବାକୁ ଟିକେ ଅସୁବିଧା ହୁଏ। ତାପରେ
ତୁ ତ ତୋ ହାଇଟ୍ କମ ସେମାନେ ଟିକେ ଦେଖି ପାରିବେନି। ତାଙ୍କୁ ଛୋଟ ଛୁଆଙ୍କୁ ତ କାନ୍ଧରେ ବସ ସେଇକି ଦେଖାନ୍ତି।
ହୁଁ ସେଇଟା ବି ସତ କଥା ହାଇଟ୍ କମ ଯୋଉ ମାନଙ୍କର ସେମାନଙ୍କୁ ଦେଖିବା ବହୁତ ମୁସ୍ କୁଲି ହେଇଯାଏ ତା ପାଇଁ ଆପଣ ଯବେ ଡେଙ୍ଗା ହେବେ କେବେ ତାପରେ ଆପଣ ଯିବେ।
ମୁଁ ବି ତ ଏତେ ଡେଙ୍ଗା ନୁହଁ ନା ସେଇଥିପାଇଁ।
ନାଇଁ ଆପଣ ପ୍ଲସ୍ ଥ୍ରୀ ରେ, ଏବେ ତ କଣ ପଢୁଛନ୍ତି ଆପଣ?
ମୁଁ ଏବେ ପ୍ଲସ ଥ୍ରୀ କରୁଛି।
ଅହଁ ଆପଣଙ୍କର ବି ବୟସ ଡେ ମାନେ ଆଉ ବଢିବା ବୟସ ବେଶୀ ନାହିଁ ଆଉ। କମ ଦିନି ଅଛି କାହିଁକି ଆମର ଝିଅ ପିଲା ମାନେ ଅଠର ରୁ କୋଡିଏ ଭିତରେ ଆମେ ବଢିବା। ବୁଝିପାଇଲେ? ତ ଆମର ସେଇଟା କ୍ରସ୍ କରିଗଲେ ଆମେ ଆଉ ଡେଙ୍ଗା ହେବା ବହୁତ ମୁସ୍କିଲ୍ ହେଇଯାଏ କିନ୍ତୁ ଅଠର ବର୍ଷରୁ ଆମେ କୋଡିଏ ବର୍ଷ ଏକୋଇଶ ହୁଁ ତ ଆପଣଙ୍କ ଏଜ୍‌ ତ ସେଇ ପାଖାପାଖି ହେଇଯିବ। ବଣୀ ନା?
ଆଜ୍ଞା।
ମୁ କହିଲି ଆପଣ ଆପଣଙ୍କର ସେଇ ପାଖପାଖି ଏଜ୍‌ଟା ହେଇଯିବଣି। ଅଠରରୁ କୋଡିଏ ଆପଣଙ୍କୁ ନିହାତି ହବଣି ପ୍ଲସ୍ ଥ୍ରୀ କରୁଛନ୍ତି ତ ଆ
ବଢିବି ନହଲେ ତ ଆଉ ବଢି ହବନି।
ହୁଁ ତ ସେଥିପାଇଁ ଏବେ ଯେତିକି ଆପଣଙ୍କୁ ଟାଇମ ଅଛି ତାପରେ ଆଉ ନହିଁ। ଆଉ ବଢି ପାରିବେନି ବି। ସେଇଟା ହେଲା କଥା ଆଉ। ହଉ ହଉ ଆଉ କଣ କରିବା। ଯୋଉମାନେ ଗେଡା ଅଛନ୍ତି ସେମାନେ ବି ମାନେ, ଏମିତି ନାହିଁ ଯେ ସେମାନେ ଜଗାକୁ ଦେଖିପାରିବେନି। ଆପଣ ଫଟୋରେ ବି ଦେଖିପାରିବେ କିଛି ଅସୁବିଧା ନାହିଁ।
ନା କଣ କହୁଛନ୍ତି? ମୁଁ ବି ଏମତି ମାନେ ବେଳେ ବେଳେ ମାନେ ଜଗନ ମାନେ ଯାଏ, ଜଗନ୍ନାଥଙ୍କୁ ଦେଖେ, ତ ତାପରେ ଯଦି ବିି ନ ଦେଖିପାରେ ଉଁ ମାନେ ନିଜେ ଫଟୋ ରେ ହିଁ ଦେଖିଦିଏ। ମାନେ ଫଟୋରେ
କିନ୍ତୁ ମାନେ ଫଟୋରେ ଦେଖିଲେ ଯେତିକି ଖୁସି ମାନେ ଲାଗେ ତାଠୁ ଡବଲ୍ ଖୁସି ପୁରୀ ଯାଇକି ମାନେ ରିଏଲ ମାନେ ଆଖି ଆଗିରେ ଦେଖିଲେ ଲାଗେ। ଫଟୋ ରେ ଏତେ ଖୁସି ଲାଗେନି। ି
ହଁ ସେଇଟା ତ ନିହାତି। ପୁରୀ ତାପରେ ଆ ଆଉ ଗୋଟେ କଥା ଆପଣ ବୁଲିଆକୁ ଯିବାକୁ ଗୋଟେ ମାନେ ଇଚ୍ଛା କେମତି ମାନେ ଆପଣ ଯେତେବେଳେ ଯାଆନ୍ତି ଜାଗାକୁ ଦର୍ଶନ କରିବାକୁ ଯାନ୍ତି। ପ୍ଲସ ବୁଲିବାକୁ ବୁଲିବା ବି ଗୋଟେ ହେଇଯାଏ।
ହଁ ଦିଆଡୁ ମାନେ ହେଇଯାଏ।
ହଁ ଘରେ ବସିକି ଏମିତି ବୁଲିବା ଟା ହଉନଥିବ ସେମିତି ଗୋଟେ ବୁଲି ବିି ପାରିବେ ଆପଣ।
ମୁଁ ତ ମାମା କହି ଆଗ ସିଏ ବି ଯିବାକୁ ମାମା କହିବ ନାଇଁ ଆଗ ଜଗା ଦର୍ଶନ କରିବା ତା ତା ସିଏ ବି ଜଗ ଦର୍ଶନ କଲା ପରେ ଯୋଉ ହଁ ସେଇଟା ମତେ ଆଗ ଭଲ ଲାଗେ। କିନ୍ତୁ ଯେତେବେଳେ ଜଗା ଦର୍ଶନ ଆଗ ମତେ ମାନେ ବହୁତ ଲାଇନ୍ ଥିବ ନା ବୋର ଲାଗିବ। କିନ୍ତୁ ଜଗ ଦର୍ଶନ କଲା ପରେ ଯୋଉ ଖୁସି ଟା ଲାଗିବ। ମ ବହୁତ ଖୁସି ଲାଗେ ତାପରେ ନାଇଁ ଭା ନାଇଁ ଆଉଥରେ ଜଗା ଦର୍ଶନ କରିବି ଏଥର ଫାଷ୍ଟ ଜଗା ଦର୍ଶନ ଯିବି ତାପରେ ସମୁଦ୍ର ଯିବି।
ଓହଁ ଆଉ ଆପଣଙ୍କର ଏବେ ରୋଷେଇ କଣ କଣ କରିବେ?
ରୋଷେଇ ମାମା କଣ କରିଛନ୍ତି ମୁଁ ଜାଣିନି। ଯାହା କରିଛନ୍ତି ଖାଇବି ଆଉ।
ଓ ହୋ ଆଉ ଆପଣ କଣ ମାନେ ଆପଣଙ୍କୁ କଣ କିଛି ରୋଷେଇ ଆସିଛି ନା ଆସିନି।
ମତେ ସେଇଇି ମ୍ୟାଗି ଚାାଉମିିନ ଆଉ ଏତେ କିଛି ଆସିନି।
ଓହୋ ହଉ ଆଉ ମତେ ରୋଷେଇ ଆସିଛି ତ ସତ କିନ୍ତୁ ମୁଁ ସବୁ କିଛି ଠିକ ଠାକ ରେ କରିପାରେନା। ଚିନା କିଛି ଗୋଟେ ଗଡ଼ବଡ଼ କରିଦେବି।
ହଁ ଲୁଣିଆ ଆଲାଣା ହେଇଯିବ।
କେତେବେଳେ ଲୁଣିଆ କଲେ, କେତେବେଳେ ଅଲଣା କରିଦିଏ, କେତେବେଳେ ପାଣିଆ କଲେ କେତେବେଳେ ବହଳିଆ ପୁରା କରିଦିଏ, ସେମିତି ମାନେ ମୋର ରୋଷେଇରେ ଠିକ୍ ଠିକଣା ନାହିଁ। ତ ସେଥିପାଇଁ
ମତେ ତ ରୋଷେଇ ହି ଆସିିନି।
ମତେ ଏମିତା ହାଲକା ଫୁଲକା ଆସିଛି, କିନ୍ତୁ ରୋଷେଇ ଠିକ ସେ, ମାନେ କରିପାରେନି। ହମ ମ୍ୟାଡ଼ାମ୍ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା, ରହିଲି।
ଆଜ୍ଞା, ଠିକ୍ ଅଛି।